ହ୍ୟାଲୋ
ହଁ ମ୍ୟାଡମ ନମସ୍କାର।
ଆଜ୍ଞା
କଣ କରୁଛନ୍ତି?
ବସି।
ଆଚ୍ଛା ଟିକେ ନେଟୱାର୍କ ଭିତରକୁ ଆସନ୍ତୁ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି।
ଶୁଭା ଯାଉନି
ହଁ ଶୁଭିଲା କୁହନ୍ତୁ।
ହଁ ଆପଣ ଯୋଉ ବସିଥିଲି ଆଉ
ହଁ କଣ କହୁଛନ୍ତି
କହିଲେ ଯୋଉ ଘିଅ ବିଷୟରେ ପଚାରୁଥିଲେ ସେଇଟା କହିବେ କି?
ହଁ ହଁ ହଁ କୁହନ୍ତୁ।
ଉଁ ମୁଁ ଦେଖିଥିଲି ଆଗରୁ ଆମ ବୋଉ ଯୋଉ କରନ୍ତି ଫାଷ୍ଟ ଯୋଉ ଆମର କ୍ଷୀର ଆସେ କ୍ଷୀରକୁ ସିଝା ହେଇକି ଫୁଟିଆ ହେଇଥାଏ ତ ଭଲ ସେ ଫୁଟିଆ ହବ ସେଇଟାକୁ ଫୁଟିଆ ହେଇକି ତାପରେ ସେଇଟାକୁ ଦହି ପଡ଼ିଥାଏ। ଦହି ପଡ଼ି ସାରିଲା ପରେ ମାନେ ଟିକିଏ ବେଶୀ ହୋଇଗଲେ ସେଇଟା ମାନେ ଯେଉଁ ଆମର ବସା ଦହି ତାକୁ ତାପରେ ପାଣି ଦିଆ ହେଇକି ଭଲ ସେ ଯୋଉ ଫେଣ୍ଟା ହୁଏ। ତାପରେ ମାନେ ବହୁତ ଟାଇମ ଫେଣ୍ଟା ହବ ତାପରେ ସେଥିରୁ ଯୋଉ ଲହୁଣୀ ସବୁ ବାହାରିବ ଲହୁଣୀ ବାହାରି ସାରିଲା ପରେ ଲହୁଣୀ କିି ଆମେ ଗରମ କରିବା ଯେଉଁ ଚୁଲିରେ ହଉ କି ଗ୍ୟାସ ରେ ହଉ ଗରମ କରିବା ଗରମ କଲା ପରେ ସେଥିରୁ ଘିଅ ବାହାରିବ ଆଉ।
ହୁଁ ଆପଣ କିନ୍ତୁ ଘିଅ ଖାଆନ୍ତିନି।
ନାଇଁ ମୁଁ ଏତେ ଭଲ ନୁହଁ।
ଆମର ପନିର ଯୋଉ ଛେନାରୁ ଯେମିତି ହୁଏ ସେଟା ଶିଖିଛନ୍ତି?
ପନିର ହଁ ସେଇଟା ଶିଖିଛି।
କୁହନ୍ତୁ ତ କେମିତି କରନ୍ତି?
ପନିର କୁ ଯୋଉ ଫାଷ୍ଟ୍ କ୍ଷୀର ଆଣିକି ସିଝାହବ। ଆଉ ସିଜେଇକି ତାପରେ ତାକୁ ଛିଣ୍ଡିଆ ହେବ ଆମର ଭିନେଗାର ହେଉ କି ଲେମ୍ବୁ ନହେଲେ ଦହି ହେରିଆ ଯଦି ଥିବ ପକେଇକି ଛିଡି଼ଆ ହବ ତାକୁ। ତାପରେ ଚିଡ଼େଇ ସାରିଲା ପରେ ତାକୁ ଛାଣିଦବା ଗୋଟେ ଜାଗାକୁ ଛାଣିକି ଯେତିକି ସବୁ ବାହାରିଥବ ସେଥିରୁ ଆମର ଛେନା ଅ ଛେନାକୁ ଗୋଟେ କପଡ଼ା ରେ ଗୁଳେଇକି ବାନ୍ଧି ଦେଇକି ଗୋଟେ ଭଲ ମାନେ ଯେମିତି ମାନେ ସାଇଜିଆ ଟିକେ ହେଇପାରିବ ତାକୁ ମାନେ ମଡେଇକି ରଖିବା ଆଉ ସେ ଛେନା ଉପରେ ମାନେ କପଡ଼ାରେ ଭଲକି ଚିପୁଡ଼ି ଦେଇକି ଗୋଟେ ମାନେ ଓଜନିଆ ଜିନି ତା ଉପରେ ମଡେଇକି ରଖିବା ଆଜ୍ଞା ତାପରେ ତା ତାପରେ ଦି ତିନି ଘଣ୍ଟା ପରେ ସେଟ୍ ହେଇଗଲା ପରେ ଆମେ ତାକୁ କାଢି଼କି ଦେ ଖିଲାବେଳକୁ ସେ ମାନେ ହେଇଯାଇଥିବ ପନିର ପରିକା ତା ପରେ କା
ହଁ ତାପରେ କାଟିଦବା ଆଉ ଆ ସେ ପନିର ରେ ଯୋଉ ଛେନା ମୁଡୁକି ହୁଏ ଶିଖିଛନ୍ତି?
ନାଇଁ ସେଇଟା ଶିଖିନି।
ସେଇଟା ଶୁଣନ୍ତୁ ମୁଁ କହୁଛି ଆମର ସେଇ ପନିର୍ ସେମିତି ଛେନା ଛିଣ୍ଡେଇକି ଯେମିତି କହିଲେ ପନିରି କରିବା କଥା କରିବେ।
ଆଜ୍ଞା।
ତାପରେ ସେଇ ପନିର୍ କି ଆମର କଣ ପନିର୍ ସାଇଜି ଟିକେ ଛୋଟ ରଖୁଛନ୍ତି ଆମର ଛେନା ମୁଡ ମୁଡି଼କି ଯୋଉ ସାଇଜି ଦେଖିଥିବେ ଆମର ପନିରି କୁ ସେଇ ସାଇଜି ର କାଟିବେ। କାଟିକି ତାପରେ ଆମର ହଁ ଗୋଟେ କଡେଇରେ କି ଯୋଉଥିରେ ବି ଆ ଆପଣ କରିବା ପାଇଁ ଚାହିଁବେ କିଛି ଚିନି ଦେଇକି ତାକୁ କ୍ୟାରାମାଲାଇଜ୍ କରିବେ ଚିନି କ୍ୟାରାମାଲାଇଜ୍ ହେଲା ପରେ ତା ଦେହରେ ପାଣି ଢା଼ଳିଦେବେ। ପାଣି ଢା଼ଲିଲା ପରେ ତା ଦେହେ ସେ ପାଣି ଫୁଟିଲା ତା ଦେହରେ ଆଉ କିଛି ଚିନି ଦେବେ। ତା ଦେ ରେ ଟିକେ ଗୁଜୁରାତି ଗୁଣ୍ଡ କରି ପକେଇବେ ତାପରେ ସେ ପାଣି ସବୁ ଫୁଟିଲେ ଆମର ଏଇ ଛେନା ଯୋଉ ଆମର ଏଇ ପନିରି ଗୁଡା଼କୁ ପକେଇଦବେ ପକେଇକି ଘୋଡ଼େଇ ଦେବେ। ସେ ପନିରି ତା ଭିତରେ ପୁରା ଫୁଟି ଫୁଟି ସିଝି ସିଝି ସିଝି ସିଝି ସେ ସିରାରେ ପୁରା ନାଲି ପଡି଼ଯିବ ତାପରେ ଆମର ହେଇଯିବ ଆମର ଛେନା ମୁୁଡି଼କି ଆଉ।
ଆଜ୍ଞା ଛେନାପୋଡ଼ ନାଇଁ ମୁଁ କରିନି କେତେବେଳେ।
ଆ ଛେନା ପୋଡ଼ ବି ସେମିତି ଆମର ଯେମିତି ଛେନା କହିଲେ ଛିଣ୍ଡେଇବା କଥା ଛେନାକୁ ଛିଣ୍ଡେଇ ସାରିବେ ତାପରେ ତାକୁ ବି ସେମିତି ଭଲ ପାଣିରେ ଟିକେ ଚୁପୁଡି଼ ଦେଇକି ସେ ଛେନାରେ ଆମର କିଛିଟା ଅଳ୍ପ କିଛିଟା ସୁଜି ଦେଇକି ଆମର ଚିନି ଦେଇକି ଗୁଜୁରାତି ଗୁଣ୍ଡ ଦେଇକି ତାପରେ ଆମର ଗୋଟେ ଯୋଉଥିରେ ବି ଆମେ ବସେଇବା। ଛେନାପୋଡ଼ ଆମର ସେଇଥିରେ କଦଳୀ ପତ୍ର ହଉ କିମ୍ବା ଶାଳ ପତ୍ର ଯୋଉ ପତ୍ର ଥିବ। ସେଇ ପତ୍ରରେ ଘିଅ ଦେଇକି ଆମେ ଏଇ ଛେନା ଆଣ ଟାକୁ ଦେଇଦବା। ତାପରେ ସେମିତି ଘିଅ ପତ୍ର ପୁଣି ଦେଇକି ଚୁଲି ଆଞ୍ଚରେ ଧି ଧିମା ଆଞ୍ଚରେ କିମ୍ବା ଗ୍ୟାସ ଯୋଉଥିରେ ବି କଲେ ଟିକେ ଧିମାଞ୍ଚରେ ଆମର ପୋଡି଼ଆ ପାଇଁ ଛାଡିଦବା ତା ସେ ପୋଡ଼ି ହେଇଗଲେ ଆମର ଛେନାପୋଡ଼ ହେଇଗଲା। ଆଉ ଆପଣ ରସାବଳି ଜାଣିଚନ୍ତି?
ରସାବଳି। ନାଇଁ ରସାବଳି ମୁଁ କରିନି।
ଆମ ରସାବଳି ବି ସେମିତିକା ଯେମିତି ଛେନା
ଆପଣଙ୍କ ଯୋଉ ଏରିଆ କେନ୍ଦ୍ରାପଡ଼ା ଆଡ଼େ ଫେମସ ନା।
ହଁ ଆମର ସେମିତି ରସାବଳି ବି ଠିକ୍ ସେମିତି। ଛେନାକୁ ଛିଣ୍ଡେଇ ଦେଇକି ତାପରେ ରସାବଳି ଆମର ଛେନାରେ ଟିକେ କିଛି ଅଳ୍ପ କିଛି ମଇଦା ଭାଗ ଦେଇକି ତାକୁ ଚକଟିବେ ଚ ଚକଟି ଚକଟି ଗୋଲ ଗୋଲ ବଲବ୍ ସାଇଜର କରିବେ ବଲ୍ ସାଇଜର କରିଦେଇକି ତାକୁ ଟିକେ ହାତରେ ଯେମିତି କାକରା ପିଠା ହୁଏ ସେମିତି ଚେପଟା କରିଦେବେ କରିକି ତାକୁ ସବୁ ତେଲରେ ଛାଣିଦେବେ। ବାସ୍ ଛାଣି ଦେଲା ପରେ ଆମର କ୍ଷୀର ଚିନି ଗୁଜୁରାତି ଗୁଣ୍ଡକୁ ଫୁଟେଇ ଫୁଟେଇ ରଖିଥିବେ ତା ଦେହରେ ଏଇ ରସାବଳିକି ପକେଇଦେବେ। ସେ ହେଇଗଲା ଆଉ ତା ଦେହରେ ସିଝିକି ସିଏ ତାର ନରମ ହେଇକି ରସାବଳି ହେଇଗଲା ଆଉ।
ଆଜ୍ଞା।
ଆଉ
ମୁଁ ଖାଇକ୍
ଆହୁରି ବି ବୋଉ ଆଉ ମଣ୍ଡା ପିଠା ଶିଖିଛନ୍ତି?
ଯୋଉ ସୁଜି ମଣ୍ଡା ନା ନା ଚାଉଳ ଚାଉଳରେ ଯୋଉଟା ହୁଏ?
ଚାଉଳ ହୋଉ କି ସୁଜି ହୋଉ ଯାହାବି ହଉ ଶିଖିଛନ୍ତି?
ହଁ ସେଇଟା ଶୁଖିଛି।
କୁହନ୍ତୁ ତ।
ଉଁ ଫାଷ୍ଟ ଆମେ ସୁଜିକି ଟିକେ ଭାଜିଦବା। ଉଁ ତାପରେ ଭାଜି କିରି ଉଁ ଗୋ ଯୋଉଁ ଆମର ପାଣି ନେଇକି ତାକୁ ଯୋଉ ଯନ୍ତା ହବ।
ହୁଁ।
ରେ ପଡ଼ିଥବ ଆମର ସବୁ ଯୋଉ ପଡ଼ିଥବ ଟିକେ ଗୁଜୁରାତି ଆଉ ଯୋଉ ଜୁଆଣି ଜୁଆଣି ପଡ଼ିଥ ବାସ୍ନା ଆସିବା ପାଇଁ ଆଉ ଉଁ ଯୋଉ ଚିନି ପକେଇକି ଆମେ ତାକୁ ଜନ୍ତା ହେ ଜନ୍ତା ହବ ଟିକେ ଭଲ କି ଆଉ।
ହଁ।
ପରେ ଜନ୍ତା ହେଇ ସାରିଲା ପରେ ଗୋଟେ ଥାଳିକୁ କାଢ଼ିକି ତାକୁ ଥଣ୍ଡା କରିବା। ଆଉ ଉଁ ଥଣ୍ଡା ହେଇସାରିଲା ପରେ ମାନେ ଥଣ୍ଡା ହବା ଭିତରେ ଆମେ ଯୋଉ ନଡ଼ିଆ ପୁର ଦବାନା ତାକୁ ପ୍ରସ୍ତୁତ କରିବା। ଉଁ ନଡିଆକୁ ଆଣିକି କୋରେଇକି ଉଁ ନଡ଼ିଆକୁ କରେଇରେ କରଜା ହବ ମାନେ ଯୋଉ କଲର ଆସିବ ଯଦି ଚିନିରେ କରିବାକୁ ଚାହିଁବେ କଲର ଆସିବ ଟିକେ ତାକୁ ନଡ଼ିଆ ଆଉ ସେଥିରେ ଗୁଜୁରା ତି ଗୁଣ୍ଡ ଆଉ ଉଁ ଆମର ଗୋଲମରିଚ ଗୁଣ୍ଡ ଆଉ ଉ ଚିନି ପକେଇବେ ନଚେତ୍ ଗୁଡ଼ରେ ବି ହଉଚି। ଏସବୁ ପକେଇକି ତାକୁ ଟିକେ ଭଲସେ ପଜା ପରଜା ହବ। ଆଜ୍ଞା ଦଶ ମିଣ୍ଟି ଯାଏଁ ପରଜା ହବ ଉଁ ତାପରେ ହେଇ ସା ସାଲା ପରେ ଆମର ଥଣ୍ଡା ହେଇଯାଇଥିବ ଆମ ଯୋଉ ଜନ୍ତା ହେଇଥିବ ଯୋଉ ସୁଜି। ତାପରେ ଏ ତାକୁ ଯୋଉ ଆମର ଗୋଲ ଗୋଲ କରିକି ତା ଭିତରେ ପୁର ଦିଆହବ ଆଉ। ଆଉ ଲମ୍ବାଳିଆ ବି ଗୋଟେ ଗୋଟେ ହଉଛି ସେ ଭିତରେ ପୁର ଦେଇକି କରାହେଇକି ଛଣା ହବ ଆଉ।
ହଁ ଆ ସବୁ ଜାଣିଛନ୍ତି ଆଉ ଆପଣ ତେଲରେ ଛାଣନ୍ତି ନା ପାଣିରେ?
ନାଇଁ ଏଇଟା ତ ସୁଜି ଟା ହଉଛି ଆମର ତେଲରେ ଛଣା ଯାଏ ବଟ୍ ଯୋଉ ଆମର ଚାଉଳରେ ଯୋଉଟା ହୁଏ ସେଇଟା ପାଣି ରେ ଛଣାଯାଏ।
ଆଚ୍ଛା ଆଉ ବାମ୍ଫ ଦେଇକି କରିଚନ୍ତି କେବେ?
ନାଇଁ କରିନି ବଟ ହବ ସେମିତି କଲେ ବି ଭଲ ହବ।
ଉଁ ଆଉ ରଜରେ କଣ ସବୁ ପିଠା ପିଠା ହେଇଥିଲା ଘରେ?
ଆମର ହେଇଥିଲା ଇଟିଲି ଚକୁଳି ଆଉ ସେଇ ସୁଜି ମଣ୍ଡା କରିଥିଲୁ। ଆଉ ପୋଡ଼ପିଠା ଟିକେ ପ୍ରୋବ୍ଲେମ ହେଲା ତ କରିପାଇଲିନି ଏତେ ତ ପିଠା କରିଥିଲୁ ନା ଆଉ ସେ ପିଠା କରିପାଇଲୁନି ଟିକେ ନାଁକୁ।
ହଁ ଆମର ବି ଏୟା ସବୁ ହେଇଥିଲା।
ଆଜ୍ଞା।
ଆପଣଙ୍କର ଯାହା ହେଇଥିଲା ଆମର ବି ସେଇଆ ହେଇଥିଲା ଇଟଲିି ହେଇଥିଲା ଆଉ ଆମର ଏଇ ଛେନା ମଣ୍ଡା ବି ହେଇଥିଲା ଆଉ ଚକ କୁଳି ବି ହେଇଥିଲା ଆଉ ସେ ପୋଡ ପିଠା ଟିକେ ପୋଡ ପିଠା କଣ ନା କରିପାରିଲେ ହେଇଥାନ୍ତା କିନ୍ତୁ ମତେ ଟିକେ ଟାଇମ ହେଲା ନା। ଗୋଟେ ଜିନିଷ କଣ ହଁ। ଆମ ଘରେ ମୋ ବୋଉଙ୍କ ଦେହ ଟିକେ ଭଲ ନାହିଁ ସିଏ କିଛି କାମ ପାରୁନାହାନ୍ତି। ବୟସ ହେଲାଣି ଆଉ ଭାଉଜଙ୍କର ମୋର ଆମେ ଦି ଜଣ। ଆଉ ତାପରେ ରଜରେ ଗୋଟେ ଜିନିଷ କଣ ଆମେ ସିନା କରିଦଉଛନ୍ତି ପି ପିଠାପଣା କରି ଖାଉଛନ୍ତି ପ୍ରକୃତରେ ରଜରେ ଝିଅ ପିଲା କଣ ସ୍ତ୍ରୀ ଲୋକ ଟିକେ କାମ କରିବା କଥା ନୁହେଁ। ହେଲା ଆଉ ତ ରଜ ଟା କଣ ଆମର ତିନି ଦିନ ଖାଲି ବୁଲିବା ଦିନ। ତ ଆମେ ତିନି ଦିନ ବୁଲି ଆମର ବୁଲାବୁଲି କରିବାରେ ପଳଉଛି ତ ଆମକୁ ଟାଇମ ବି ମିଳେନି କି ଆମେ କିଛି କରିକି ଖାଇବା କରିପାରିବୁ ସେଇଟି କେ ତା ଭିତରେ ଟିକେ ସମୟ ବାହାର କରି କୋଉ ଦିନ ଟିକେ ଭୋରୁ ଗୋଟେ ଦିନ ଇଟିଲି ତରକାରୀ ଟିକେ ଭୋରୁଠି କରିଦେଲୁ। ଆଉ ତାପରେ ଗୋଟ ଗୋଟେ ଦିନ ଟିକେ ସନ୍ଧ୍ୟା ବେଳୁ ଟିକେ ମଣ୍ଡା ପିଠା ଗୋଟେ ଦିନ ସନ୍ଧ୍ୟା ବେଳୁ ନୁହେଁ ସିଏ ବି ସେ ସ ଖାଉତା ଟେ କରିଦେଇକି ତାପରେ ଆମେ ସକାଳେ ସନ୍ଧ୍ୟା ଆମର ବୁଲାବୁଲି କରୁ।
ଆଜ୍ଞା ସେଆ ତ ହୁଏ ଆଉ ଆଜ୍ଞା।
ହଁ ଟିକେ ବୁଲାବୁଲି ପାଇଁ ଟିକେ ଆମକୁ ଟିକେ ସମୟ ହେଲାନି ଆଉ ପୋଡପିଠା କରିବା ପାଇଁ ବାକି ଏଇ ପିଠା ଯାହା କଲୁ। ତା ଭିତରେ ପୁଣି ରଜ ଭିତରେ କୋଉ ଦିନ ପୁଣି ନନଭେଜ ହବ ଏମିତି ସବୁ। ତିନିଟା ରଜ ଆମକୁ ସମୟ ମିଳୁଛି ତା ଦିରେ ବୁଲାବୁଲିରେ ପଳଉଛି ଆଉ ଏମିତି ଆଉ ଦେଖିବାକୁ ଗଲେ ରଜ ସିନା କହୁଛନ୍ତି ତିନି ଦିନ କିନ୍ତୁ ରଜ ପୂର୍ବ ଦିନ ବି ଆମେ ଏଞଜୟ କରୁଛନ୍ତି ଆମର ସଜବାଜ ଦିନ ଟା କରୁଛନ୍ତି ରଜ ପରଦିନ ଆମର ବସୁମତୀ ସ୍ନାନ ସେଦିନ ବି କରୁଛନ୍ତି।
ହଁ ଆଜ୍ଞା।
ହଁ। ଆଉ ଦୁର୍ଗା ପୂଜା ହୁଏ।
ହଁ ହୁଏ ବଟ ଭୁବନେଶ୍ଵର ଆମର ଯୋଉ ଭୁବନେଶ୍ଵର ଗୋଟେ ଟିକେ ଭଲସେ ସେ ପାଳନ କରାଯାଏ ଆଉ।
କଣ। ହଁ। ଆଉ ଆମର ଏଇ କଣ ବର୍ଷା ଉଠେଇଲାଣି।
ଅ ହ ବର୍ଷା ହେଇନି ସକାଳୁ।
ହୁଁ। ଉୁଁ ସକାଳକୁ ତୁ ମୁଁ ଶୋଇଥିଲି ହେଇଛି ଆଉ କାଇଁ ହେଇନି ପୁଣି ହେଇ ବର୍ଷ ବର୍ଷା ଟା ଉଠେଇଲାଣି ହବ ବୋଧେ ହଉ ଆଜ୍ଞା ଆପଣଙ୍କ ସହିତ କ ହ ଭଲ ଲାଗିଲା ହଉ ମୁଁ ରଖୁଛି।
ଓକେ ଥ୍ୟାଙ୍କ ୟୁ।
କଣ କହୁଛୁ।